ହଁ
ହଁ କଣ କରୁଥିଲ?
ଆସିଲି ଏବେ।
କଣ ଅଫିସ ରୁୁ?
ହୁଁ
ଆଉ କଣ ଦିନ କେମିତି ଗଲା?
ବଢିଆ ଖରା ନାଇଁ ଯେ ବର୍ଷା ହଉଛି।
ଆଚ୍ଛା
ହୁଁ ମୁଁ କହିଲି ଟିକେ ଉତ୍ତରପ୍ରଦେଶ ଆଡେ ବୁଲିିବାକୁ ଜୀଉ ବୋଲି ଭାବୁଥିଲି।
ଆଚ୍ଛା
ହୁଁ। ତ ୟୁପି ଏବଢିଆ ବଢିଆ ଜାଗା ଯାଇଥିଲା ବୁଲିବାକୁ ଯାଇଥିଲେ ଭଲ ତା ନା?
କଣ ଟୁର୍ ପ୍ୟାକେଜ୍ ନା ଟାଇମ୍
ଟୁର୍ ପ୍ୟାକେଜ୍ ବି ଅଛି ନର୍ମାଲ ନିଜେ ବି ବୁଲିଲେ ହବ। ଫୁର୍ ପ୍ୟାକେଜ୍ ହେଲେ ପର୍ ପର୍ସନ୍ ଅଲ୍ ମୋଷ୍ଟ୍ ପତିରିଶ ଥାର୍ଟି ଥାଜେଣ୍ଡ ପଡିଯାଉଚି।
ଆଛା।
ନିଜେ ଗଲେ ଟିକେ କମ୍ ମହ ଆଉ।
ଆଛା।
ନର୍ମାଲ୍ ତ ଉତ୍ତରପ୍ରଦେଶ୍ ଗଲେ ତମେ ସେ
ଅଛି ତାଜ୍ ମହଲ୍ ଅଛି ଆଗ୍ରା। ସେୟ ଡାଇରେକ୍ଟ ଯାଇକି ଦିଲ୍ଲୀରୁ ଦିଲ୍ଲୀ ଏଠୁ ଦିଲ୍ଲୀ ଯାଇକି ଦିଲ୍ଲୀରୁ ଆଗ୍ରା ଗଲେ
ହୁଁ।
ତାଜ୍ ମହଲ୍ ଅଛି ସେଟା ତ ଆମର ୱାର୍ଲ୍ଡ ହରିଟେଜ୍ ସେଣ୍ଟର୍ ନା।
ହଁ।
ନର୍ମାଲ୍ ସେଟା ଏକ୍ଚୁଲି କଣ୍ କି ଏବେ ଯି ଭାବୁଛି ଯେ ବଟ୍ ତା ଟାଇମିଂ କଣ ଯେ ଅକ୍ଟୋବର୍ ରୁ ମାର୍ଚ୍ଚ ଭିତରେ ଗଲେ ସେଠି ଖରା କମ୍ ଥିବ ଭଲ ଲାଗିବ ବୁଲିବା ପାଇଁ। ଗଲେ ଯିବି ମୁଁ ସେ ଟାଇମ୍ ରେ। ତାଜମହଲ୍ ଟିକେ ଯିବାକୁ ପଡ଼ିବ। ବାରାଣସୀ ବି ଅଛି ନା ବାରାଣାସୀ ଅଛି ସେଟା ଅଁ ସେଠି ଗଙ୍ଗା
ହଁ ହଁ ଗଙ୍ଗା ଗୋଟେ ଦେ ଦେଖିବା କଥା ଲାଇଫ ଟାଇମରେ ଗୋଟେ ଦେଖି ହଁ
ବାରାଣସୀ ହୋଉଚି ସେଟା ୱାର୍ଲଡ୍ ର ସବୁଠୁ ମାନେ ୱାନ ଅଫ୍ ଦ ଓଲଡେଷ୍ଟ ଲିଭିଙ୍ଗ୍ ସିଟି ବୋଲି କହନ୍ତି। ବାରାଣସୀକୁ
ଆଚ୍ଛା
ସେଇଥିପାଇଁ ମୁଭି ଆସୁଛି ନା ଏବେ।
କୋଉ ମୁଭି?
ଆରେ ଇଏର କଣ ତା ନା ସେ ତ୍ରିପଲ୍ ଆର୍ ର ଡାଇରେକ୍ଟର୍ ର।
ଅ ଇଏ ରାଜମୌଲି।
ହଁ ତାର ବାରାଣସୀ ବୋଲି ମୁଁଭି ଆସୁଛି ନା?
ଆଛା ହଁ ହଁ ହଁ ଏ ଯୋ ମହେଶ ବାବୁ ଅ ପ୍ରିୟଙ୍କା ଚୋପ୍ରା ହିରୋଇନ୍ ଅଛନ୍ତି ହିରୋ ହିରୋଇନ୍ ଆଛା।
ହୁଁ।
ସେଇଠ ଗଙ୍ଗା ଆରତ ସେ ଗଙ୍ଗା ଆରତ ବହୁତ ଫାମସ ବାରଣସର ବଢିଆ ଲାଗେ।
ଆଚ୍ଛା
ହୁଁ ତାପରେ ତ ରହିଲା ଆମର ଅୟୋଧ୍ୟା ଆଉ।
ଧ୍ୟା ତ ବଢିଆ ଜାଗା ଟା ରାମ୍ ମନ୍ଦିର ଅଛି।
ହୁଁ।
ବାକି ଛୋଟ ମୋଟ ଜାଗା ଅଛି ରାମନ୍ଦିର ଅଛି ଯେ ବଟ୍ ସେଟା ଦି ଦିନ ଲାଗିଯାଏ। ୱାନ୍ ଡେ ବୁଲି ହବନି ଟୁ ଡେ ଦରକାରେ ଯିବା ପାଇଁ।
ହଁ
ଏବେ ସେଟା ପୁରା କଣ କାମ ହେଇଗଲା। ଅଯୋଧ୍ୟ ର ପୁରା ଯୋଉ କାମ ମାନେ ଚାଲିଥିଲା ନା
ହେଇଗଲାଣି ଅଲମୋଷ୍ଟ ହେଇଗଲାଣି ଏଇଟି ପସେଣ୍ଟ କଂପ୍ଲିଟ୍ ବାକି ସବୁ ଟେକ୍ଚପ କାମ ଚାଲିଛି ମାନେ ହଁ-ହଁ-ହଁ ଫୁଲ ଆଣ୍ଡ ଫାଇନାଲ କାମ ଚାଲିଛି ସେଇଠି।
ହ ଆଚ୍ଛା
ହୁଁ ବାକି କାମ ହେଇଯାଇଛି ମାନେ ମେନ୍ ମେନ୍ କାମ ସବୁ ହେଇଯାଉଛି ଫୁଲ ଆଣ୍ଡ ଫାଇନାଲ କାମ ଚାଲିଛି ଆଉ। ପଚା ଏରିଆ ସେ ଧୂଳି ମୁଳି ତ ଅଛି ଏବେ କ୍ଲିନ ହେଇନି ଏବେ। ଆଉ ଫୁଲ ଆଣ୍ଡ ଫାଇନାଲ କାମ ହେଲେ ହଁ ହବ।
ହଁ।
ତାପରେ ସେ ଫତେଇପୁର ସିକ୍ରି ଅଛି ଫଟେଇପୁର ସିକ୍ରୀ ମାନେ ସେଇଟା ହଉଛି ସେ ଆକବରର ସିଟି ସେଟା। ମୁଗଲସ୍ ସିଟି ଫତହପୁର ସିଟି ଖତରନାକ ଜାଗା ସେଟା।
ହଁ।
ବଢିଆ ଜାଗା ଟା ସେଟା ବି। ଭଲ ଲାଗିବ।
ହୁଁ।
ବୁଲିଆ ଜାଗା ଟା ମାନେ ଇଏ ଅଛି ହିଷ୍ଟ୍ରୀକାଲ ପ୍ଲେସ ଟ ସେଟା ବଢିଆ ଲାଗିବ। ତାପରେ ସେଟା ସରିଲା ପରେ ପ୍ରୟାଗରାଜ ଯାଇ ହବ। ପ୍ରାୟଗ ରାଜ୍ ତ ସେଟା ତ ଦ ବେଷ୍ଟ ଟା ସେ ତ୍ରିବେଣୀ ସଙ୍ଗମ ସେଟା। ଗଙ୍ଗା ଯମୁନା ସରସ୍ୱତୀର ତ୍ରିବେଣୀ ସଂଙ୍ଗମ ବୁଡ ବଗେରା ଦିଅନ୍ତି ଆମର ପି
ହଁ ହଁ।
ମହାକୁୁମ୍ଭ ସେଠି ହିଁ ହୁଏ ନା।
ହଁ ହଁ ହଁ ହଁ ମୁଁ ପ୍ରୟାଗରାଜ ଯାଇଚି। ସେ ମୋ ଶାଶୁଙ୍କର ଅସ୍ଥି ବିସର୍ଜନ ହେଇଥିଲା ତ ସେଇଠି ଆମେ ଯାଇଥିଲୁ।
ହଁ ବଢିଆ ଜାଗା ଟା ସେଟା ପ୍ରୟାଗ୍ ରାଜ୍ ବଟ ଖରା ଦିନେ ଯାଇ ହବନି ହାଲତ ଖରାପ ହେଇଯାଏ।
ହଁ ବହୁତ ଗରମ
ବର୍ଷା ଦିନେ ପ୍ରବଳ ବର୍ଷା ଶୀତ ଦିନେ ବେଷ୍ଟ ଶୀତ ଦିନେ ଆରାମସେ ଯାଇହବ।
ହୁଁ।
ପ୍ରୟାଗରାଜ ସେଟା ଭଲ ଜାଗାରେ ଅଛି। ଛି ତାପରେ ଲଷ୍ନୌ ଯାଇହବ। ଲକ୍ଷ୍ନୌ ବି ବଢିଆ ସେଟା ନବାବକା ସିଟି ବୋଲି କୁହନ୍ତି ଲକ୍ଷ୍ନୌ କୁ।
ହଁ ଲକ୍ଷ୍ନୌ ବିରିୟାନୀ ବି ଫେମସ ନା।
ହଁ ଉଁ ବଢିଆ ଆଉ ହୁଁ ବୁଲିଆ ପାଇଁ ବଡ ବଢିଆ ଜାଗାଟା ସେଟା ଲକ୍ଷ୍ନୌଟା ତାପରେ ଆସୁଚି ଆମର ମଥୁରା ବୃନ୍ଦାବନ ଆସୁଚି।
ଅ ମଥୁରା ବୃନ୍ଦାବନ
ସେଇଟା ତ କୃଷ୍ଣଙ୍କର
ହଁ ହଁ।
ସେଟା ବି ଯିବା କଥା ମଥୁରା ବୃ
ବଢିଆ ବଢିଆ ଜାଗା ସେଟା ବଢିଆ ବଢିଆ ଜାଗା ଅଛି ବୁଲିଆ ପାଇଁ ରା ବୃନ୍ଦାବନ। ଆରମସେ ବୁଲି ହେବ।
ହୁଁ।
ବୃନ୍ଦାବନ ରେ ତ ବୃନ୍ଦାବନଠୁ ଇଏ ଆଉ ଭଲ ଭଲ ମନ୍ଦିର ଯାକ ଅଛି ସେ ଯୋଉ କଣ ସେଟା ଆମର କଣ ବଢିଆ ମନ୍ଦିର ଅଛି ସେଠି ବୃନ୍ଦାବନ ରେ
ପ୍ରେମ ମନ୍ଦିର ତ।
ହଁ ପ୍ରେମ ମନ୍ଦିର। ଇଏ ଅଛି ତାପରେ ସେଇଠି ଝାନ୍ସୀ ବି ଅଛି। ଝାନସୀ ସେଟା ଫୋର୍ଟ ପାଇଁ ଫେମସ ରାଣୀ ଲକ୍ଷ୍ମୀବାଇଙ୍କ ଫୋର୍ଟ। ଝାନସୀ ରାଣି ଲକ୍ଷ୍ମୀବାଇ ଙ୍କ ଫୋର୍ଟ ସେଠି।
ସେଇଠିଅ ବୃନ୍ଦାବନରେ କା ନିଧିବାନ ମୂଲ୍ୟ ଅଛି ନା ନିଧିବାନ ଯଉଠି ରାସଲୀଳା କରୁଥିଲେ।
ଆରେ ସେଇଟା ତ
ହୁଁ।
ସେଇଟା ଗୋଟେ
ହୁଁ
ଝାନସି ଅଛି ଝାନସି ବି ୟୁପି ରେ ଅଛି ଝାନସୀ ପୋଟ ରଣୀ ଲକ୍ଷ୍ମୀବାଇଙ୍କ ଘର ହୁଁ ସେଠି ତାପରେ ଦୁଦୁଆ ନ୍ୟାସନାଲ ପାର୍କ ଅଛି। ସେଇଟା ଗୋଟେ ୱାଲ ଲାଫ ୱାଲ ଲାଇଫ ମାନଙ୍କର ମାନେ ସେଟା ସେଟା ୟୁକ୍ରେନ ଅଛି ସେଟା
ଆଚ୍ଛା
ହୁଁ କିଛ ଜାଗା ଭନ ଭ ଜାକ ଅଛି ଜେ।
ହଁ
ଆଗ୍ରା ଯୋଉ ଆଗ୍ର କ ଆଗ୍ରାର ପିଠା ଆଗ୍ରା ପିଠା ଆଗ୍ରା ପିଠା ଲଷ୍ନୌର କବାବ ଲଖନୌ କା କବାବ କବା ତାର ଫେମସ
ହଁ
ଆଗ୍ରାରେ ଜିଲେବି ମିଳିବ ବଢିଆ ଥିବ ଜୋଉଟା ବନାରସରେ ବନାରସ ପାାନ
ହଁ।
ଖାଇଛ କି?
ନା ପାନ ମତେ ଏମିତି ପସନ୍ଦ ନୁହ।
ବାନରସି ପାନ ବଢ଼ିଆ ଲାଗିବ।
ହ ହୁଁ
ଯୋଗାାଯୋଗ ଅଛି ପାଞ୍ଚ ଛଅ ଛଅ ସାତ ଦିନ ଲାଗିଯିବ ବୁଲାବୁଲି କରିବା ପାଇଁ ଠିକ୍ ତ କଲେ
ହଁ
ଆଗ୍ରା ଫଷ୍ଟେ ଯିବ ଆଗ୍ରା ରୁ ମଥୁରା ବୃନ୍ଦାବନ ଯିବ ପାଷ୍ଟ ହଁ ଆଗ୍ରା ଦିଲ୍ଲୀ ଯାଇକି ଦିଲ୍ଲୀ ଆଗ୍ରା ପଳେଇଲେ ଆଗ୍ରରୁ ମଥୁର ବୃନ୍ଦାବନ ନେଇକି ତାପରେ ଲକ୍ଷ୍ନୌ ହେଇକି ଲକ୍ଷ୍ନୌ ଆ ଅଯୋଧ୍ୟା ହେଇକି ବାରାଣସୀ ଏଇଟା ହେଉଛି ତ ବେଷ୍ଟ ରୁଟ୍ ଆରାମ ସେ ପହଞ୍ଚି ଯାଇପାରିବ। ଜଗା ଯାକ ଭଲ ଥାଏ ୟୁ ପି ରେ ବାକି ୟୁ ପି ରେ ଚିହ୍ନା ପରିଚୟ କିଏ ଅଛନ୍ତିି ଚିହ୍ନା ପରିଚୟ କିଏ ଥିଲେ ଆହୁରି ଭଲ
ଆ ଚିହ୍ନା ପାରିଚୟ ମାନେ ଆଉ କିଏ ତ ନାହାନ୍ତି କେମିତି? ଏବେ ମାନେ ଛୁଟି ନାହିଁ ନା
ହଁ।
ତତେ ତ ନେବାକୁ ପଡିବ।
ହଁ ସେ
ନହଲେ ମୁଁ ତୋ ନଣନ୍ଦ ନଣନ୍ଦଙ୍କୁ ବି ନେଇଥିଲେ ହେଇଥାନ୍ତା।
ହୁଁ।
ପ୍ୟାକେଜ ଟା ମାନେ ଇଏ ଖର୍ଚ୍ଚ କମ ପଡିଥାନ୍ତା।
ହୁଁ। ବଢିଆ ହେଇଥାନ୍ତା ନାଇଁ।
ହଁ।
ହୁଁ। ଲଖନୌ ହଁ ଲଖନୌ ସେଟା ନବୁ କବାବ ଗୋଟେ ବିରିୟାନୀ ଗୋଟେ ଆଉ କୁଲ୍ଫୀ କୁଲ୍ଫୀ ପାଇଁ ତ ଲଖନୌ ଫେମସ ନା।
ହଁ କୁଲ୍ଫି ପାଇଁ ମୁଁ ବି ବିରିୟାନୀ ମାନେ ମତେ ବିରିୟାନୀ ଖାଇବାକୁ ପସନ୍ଦ ତ। କବାବ ଆଉ ବିରିୟାନୀ ମାନେ ହଁ ଭଲ୍ ଥିବ।
ହୁଁ ବାକି ମଥୁରାର ପେଡା ପେଡା ବି ଗୋଟେ ମଥୁରାର ବହୁତ ଫେମସ।
ହଁ ହଁ।
ମଥୁରା ର ପେଡ଼ା ତାପରେ ସେ ଇଏ ନଖାଇକି କି କଣ ତ ହେଟା କହନ୍ତି ଆମ ଅ କୌଣସି ଗୋଟେ ଦିନ ଯୋଉ କ୍ଷୀରରେ ବନା ହୁଏ ସେଇଟା ପିଠା ପିଠା କହନ୍ତି ପେଠା ନା ପିଠା କଣ ଗୋଟେ ଆଗ୍ରା ପିଠା ଯୋଉରା। କ୍ଷୀରରେ ବନା ହୁଏ ପେଠା ପେଠା
ହୁଁ।
ସେଇଟା ବି ଗୋଟେ ହୁଁ ବୁଲିବା ପାଇଁ ଭଲ ଥିବା ଯେ। ଯାଇଛ କି ୟୁପି ଫ୍ୟୁପି ଯାଇଛ ୟୁିପିରେ ହେଲେ ଗୋଟେ ଦିଇଟା ଜାଗା ଯାଇଛ।
ହଁ ମୁଁ ପ୍ରୟାଗରାଜ ଯାଇଛି। ଆଉ ଗୋୟା ଯାଇଛି।
ହୁଁ ଗୟା ଏଠି ବିହାର?
ବିହାର ରେ ଆସୁଛି ନା ହଁ ସେଇଠୁ ପ୍ରୟାଗ ରାଜରୁ ଗୟା ଯାଇଛୁ। ଆଉ ଯାଇନି ୟୁପିରେ ହଁ ହଁ।
ହୁଁ।
ହୁଁ।
ହୁଁ ଭଲ ଜାଗା କିନ୍ତୁ।
ହଁ।
ବୁଲିବା ପାଇଁ ଭଲ ଲାଗିବ।
ଆଚ୍ଛା।
ଠିକ ଅଛି ହଉ ରଖୁଛି ଆଁ।
ହଁ ହଁ।